ହ୍ୟାଲୋ। ଆଉ କଣ କରୁଥିଲୁ? ଆଉ ଆଉ ଆଉ ଦେହପା ଭଲ ଅଛି? ହଁ ମୋର କଣ କି ମୋର ତ
ହଁ ତୋର କଣ ଯାଉଛି, ଖାଉଛୁ ପିଉଛୁ ବୁଲୁଛୁ ଆଉ। ବୁଲିବିନି ଆଉ କଣ ଡ୍ୟାନ୍ସ କରିବି ଆଉ। ଉଁ ହୁଁ।
ଆଉ କାଲି ଭୂତ ଦେଖିଥିଲି। କୋଉଠି? ଆମ ଛାତ ଉପରେ। ନାଁ ମୋବାଇଲ ଲାଗୁଛି କିଏ ଗୋଟେ ଠିଆ ହେଇଛି ଛାତ ଉପରେ ହେଇ କରକୁ ଧଳା ଶାଢୀ ପିନ୍ଧିକି ଆଉ।
ଯାହାକୁ ଦେଖିଛି ସିଏ ଆମ ହୁଁ। ଟର୍ଚ୍ଚ ମାଇଲାବେଳକୁ ସାଇଁ କିନା ପଳେଇଲା ଆଉ। ତୁ ଭୂତ ଦର୍ଶନ କଲୁ। ଅ ହ। ସାତଟା ବେଳୁ ପଳଉଛି। ନାଇଁ ଆସୁଛି ଆଠଟା ନଅଟା ବେଳକୁ ଖାଉଛି। ଲାଇଟ୍ ଲଗେଇ ଦଉନୁ।
କିଏ ଆର ଘର ଭାଙ୍ଗିଗଲେ ସିନା ପଇସା ଫଇସା ଦେଲେ ସିନା ଲାଇଟ୍ ଲଗେଇବି ଗୋଟେ ୱାରିଂ ସେଠି ନେଇକି ସେପଟକୁ।
ପ୍ଲାଷ୍ଟର ହବ, ପ୍ଲାଷ୍ଟର ହେଇନି। ଆଉ ତାହେଲେ ଆଉ କିଛି ନହିଁ।
ନାଁ।
ହ।
ଆଉ ଆମ ପାଟ ଜନ୍ମଦିନ ବୋଲେ ତାକୁ ଡ୍ରେସ୍ ହଳେ ଦେବୁ ତ? ଖାଉଛୁ?
ଅ ହଁ।
କେକେ କାଟିବୁ। ଏଇ ଜୁଲାଇ ତିରିଶ। ଏ ଫାଷ୍ଟ ନହେଲେ ତିରିଶ ଆଡକୁ
ଅ ହଁ। ନାଇଁ କୋଉ ପଟକୁ? ଉଁ ହୁଁ ଆଉ, ମୁଁ ଆଉ ଟିକେ ଗଲେ କଲ୍ କରୁଛି।
ହଉ।